ହଁ ବନ୍ଧୁୁ ତାଙ୍କୁ ନମସ୍କାର।
ଆଜ୍ଞା ବନ୍ଧୁ ନମସ୍କାର ବନ୍ଧୁ କ କଣ କରୁଛନ୍ତି ଆପଣ?
ନମସ୍କାର ବନ୍ଧୁ ମୁଁ ଏଇ ଟିକି ଆସିଥିଲି ପକୁଡ଼ି ଜଳଖିଆ ଟିକେ ଖାଇବାକୁ ବର୍ଷା ଛାଡିଲା ତ ହଁ ବନ୍ଧୁ କୁହନ୍ତୁ।
ବର୍ଷା। ତ ଏ ସବୁ ଖାଇବା ପାଇଁ ଭଲ ଲାଗେ ଆଉ ନାଇଁ।
ହଁ ବନ୍ଧୁ ବର୍ଷା ଟିକେ ଛାଡିଲା ଏଇକଣା ଟକଟକିଆ ଖାଦ୍ୟ ଖାଇବାକୁ ଟିକେ ଭଲ ଲାଗେ ଆଉ।
ଆଜ୍ଞା ନନ୍ତୁ ଆପଣ ଯ ଦ ଜ ଚଟ
ହଁ ରାଗ ଚଟଣି ଅଛି ପୁଦିନା ଅଛି ମିଶେଇକି ସବୁ ବନ୍ଧୁ ଆଉ।
ଆଜ୍ଞା ବନ୍ଧୁ।
ଆଉ ବନ୍ଧୁ ଦେହ ପା ଭଲ?
ଆଜ୍ଞା ବନ୍ଧୁ ଦେହ ପା ଭଗବାନଙ୍କର କୃପାରୁ ଭଲ ଅଛି। ଆଉ ବନ୍ଧୁ ଆପଣଙ୍କ ଦେହ ଭଲ ଅଛି ଆପଣଙ୍କ ପରିବାରର ସବୁ ସମସ୍ତ ବ୍ୟକ୍ତିଙ୍କ ଦେହ ଭଲ ଅଛି?
ହଁ ବନ୍ଧୁ ସମସ୍ତ ବ୍ୟକ୍ତି ଙ୍କ ଦେହ ଭଲ।
ଆଜ୍ଞ ବନ୍ଧୁ।
ସବୁ ଉ ଭଗବାନଙ୍କ ଦୟାରୁ ସମସ୍ତେ ଭଲରେ ଅଛନ୍ତି ସମସ୍ତେ ସୁଖୀ ଅଛନ୍ତି?
ଆଜ୍ଞା ବନ୍ଧୁ ଆଉ ବନ୍ଧୁ ଆପଣଙ୍କର ଅ ଯୋଉ ଆପଣ ଯାଇଥିଲେ ଆପଣଙ୍କର କଣ ବାହାଘରିଆ ଗୋଟେ ଥିଲା ବନ୍ଧୁ ତ ଆପଣ ସେଠି କଣ କଣ ଖାଇବା ପିଇବା ହେଇଥିଲା ଆପଣଙ୍କର
ହଁ ମୋ ମାଉସୀ ପୁଅର ବାହାଘର ଥିଲା। ବନ୍ଧୁ ବଢିଆ ଆୟୋଜନ ହେଇଥିଲା। ଆଉ ଷ୍ଟାର୍ଟରରେ ହେଇଥିଲ ଆଉ ବ୍ୟବସ୍ତା ଭଲ ହେଇଥିଲା ଆଉ ହେଇଥିଲା ଗୁପଚୁପ ହେଇଥିଲା। ଆଉ ପନିରି ପକୋଡ଼ା ହେଇଥିଲା ଆଉ ଚିକେନ ପକୋଡା ହେଇଥିଲା, ଆଉ ପାମ୍ପଡ଼ି ଚାଟ୍ ହେଇଥିଲା ଆଉ ଦହିବରା ଆଳୁ ଦମ ହେଇଥିଲା। ଆଉ ଏଇ ସବୁ ଆଉ ଆଉ, ଖାଇବାରେ ହେଇଥିଲା ଭାତ, ଡାଲି ଆଉ ମଟନ୍, ଚିକେନ୍ ଚିଙ୍ଗୁଡ଼ି, ପୋଟଳ ଆଳୁ ରସା ଛତୁ ତରକାରୀ ଆଉ ପନିର୍। ଏଇ ସବୁ ହେଇଥିଲା ଆଉ ପାମ୍ପଡ଼, ଖିରି, ମିଠା।
ଆଜ୍ଞା।
ଆଉ ବନ୍ଧୁ ଆପଣ ସବୁ ଭଲ?
ଆପଣ ଆଇଁଷ ଫାଇଁଷ କାଆନ୍ତି କି ବନ୍ଧୁ? ଆପଣ ସାକାହାରୀ ଜିନଷ
ନା ବନ୍ଧୁ, ନା ବନ୍ଧୁ ଆମେ ପୁରା ଶାଖହାରୀ ଲୋକ। ଜନ୍ମରୁ ଖାଇନୁ କେବେ
ହ ସେଇଟା ଭଲ ବନ୍ଧୁ। କାହିଁକି ନା ଆମେ କଣ ପାଇଁ କୌଣସି ପଶୁ କୁ ତାଙ୍କୁ ମାନେ ଛତି କରିବା ମାନେ ତାଙ୍କର, ତାଙ୍କୁ, ଆଜ୍ଞା ବନ୍ଧୁ, ମୁଁ ବି ମାନେ ମୁଁ ମାନେ ଖାଉଥିଲି ମଝିରେ କିନ୍ତୁ ଏବେ, ବନ୍ଧୁ ମୁଁ ଛାଡି ଦେଇେଇଛି ତ
ବନ୍ଧୁ ବଢିଆ ତାହେଲେ ଆଉ।
ହ।
ଆଉ କାହାକୁ ଜୀବ, ଜୀବକୁ, ମାରିକି ଖାଇବା
ଲୋକମାନେ ବି କଣ କରିବେ, ଲୋକମାନେ ତ ତାକୁ ଖାଉଛନ୍ତି ହଁ ଆମେ ଆସିଛୁ, ଆଜ୍ଞା ବନ୍ଧୁ କଣ କରିବା ଆଉ?
ଆଉ ଆପଣ ଯୋଉ ଯାଇଥିଲେ, ପୁରୀ ବୁଲିବା ପାଇଁ?
ଆଜ୍ଞା ବନ୍ଧୁ ଆମେ ଯାଇଥିଲୁ ଠାକୁର ଦର୍ଶନ କରିଛି ହ୍ୟାଲୋ
ବଢ଼ିଆ।
ଯାଇଥିଲୁ, ଯାଇକି ଠାକୁରଙ୍କୁ ଦର୍ଶନ କରି ଆସି ଭଗବାନଙ୍କ କୃପାରୁ ବନ୍ଧୁ, ଆଉ କଣ କରିପାରିବା, ଯାହା ଭଗବାନଙ୍କୁ ଲୀଳା।
ହଁ ବନ୍ଧୁ, ଭଗବାନଙ୍କ କୃପା ରହିଲେ ସବୁ ଭଲରେ ଯିବ। ଭଲରେ କଟିବ। ଆଉ ଆପଣଙ୍କ
ଯି ଆପଣ ପା କେତେ ଥର ଯାଇକି ଆସି ସାରିଲିଣି ବୋଧେ? ଆପଣଙ୍କ ପା ବନ୍ଧୁ ଏବେ ଯାଇଥିଲେ ନା କଣ?
ହଁ ବନ୍ଧୁ ଯାଇଥିଲି ବା।
ଆଜ୍ଞା ବନ୍ଧୁ।
ଆଉ ବନ୍ଧୁ ପୁରୀ ବିଷୟରେ କିଛି ଜାଣିଛନ୍ତି ନା?
କଣ କହିଲେ ବନ୍ଧୁ ବୁଝି
ପୁରୀ ବିଷୟରେ କିଛି ଜାଣିଛନ୍ତି ନା? ଆଉ ରଥ ଟଣା ପୁରୀରେ ତ ଶୁଭ ଦିଆ ହୁଏ ଅକ୍ଷୟ ତୃତୀୟ ଜାଣିଥିବେ।
ଆଜ୍ଞା ଆଜ୍ଞା ଆଜ୍ଞା ଆଉ ଆମର ତ ସେଇଟା ହଉଛି। ଆଜ୍ଞା ନନ୍ଦୀ
ହଁ।
ହଁ ବନ୍ଧୁ।
ହଉ।
ଆଉ।
ଆମର ତ ରଥଯାତ୍ରା ହଉଛି ଆମ ଓଡିଶା ସବୁଠୁ ବଡ ଗର୍ବ ମାନେ ବହୁତ ଲୋକ ଆସନ୍ତି କୋଉ କୋଉ ମାନେ ବହୁତ ଗୁଡାଏ ଦେଶରୁ ଆସନ୍ତି ଲୋକମାନେ ଦେଖିବା ପାଇଁ ଆମ ରଥଯାତ୍ରା।
ଆଉ ଆମେ ତ ଯାହା ହଉ ଆମେ ଓଡିଶା ମାଟିରେ ଜନ୍ମ ନେଇଛନ୍ତି ସେଟା ତ ଭଗବାନଙ୍କ କୃପା ଯାହା ହଉ ଆମେ ଅଛନ୍ତି ଗୌରବ ଆଜ୍ଞା ବନ୍ଧୁ।
ଆମର ସେଟା ଗର୍ବ ଆଉ ଗୌରବର କଥା।
ଆଜ୍ଞା ବନ୍ଧୁ।
ଆଉ ବନ୍ଧୁ କଣ ଯାଇଥିଲେ କଣ କଲେ ଟିକେ କୁହନ୍ତୁ। ପୁରୀ ର
ଏଠୁ ବାହାରିଲୁ ବନ୍ଧୁ ବାହାରିଲୁ କେତେବେଳେ କହିଲେ ଆମ ଘରଠାରୁ ପୁରୀ ଟା ବହୁତ ଗୁଡେ ବାଟା ନା ଆମେ ସେଥିଲାଗି ବୋତେ ବାରଟ ବଟ ବାହାରିଥିଲୁ ବନ୍ଧୁ ବାରଟା ରାତିରେ ବାହାରିଲେ ଆମେ ପୁରା ଯାଇକି ଆ ଚାରିଖଟାରେ ଯାଇକି ପହଁଚିଲୁ ଆମେ। ଆ ଚାରିଟା ଯାଇକି ପହଞ୍ଚିବ ଚାରିଟାରେ ପହଞ୍ଚି ସେ ହିସପ କହିବୁ ଠାକୁରଙ୍କୁ ଜାଇଁକି ଦର୍ଶନ କଲୁ ବନ୍ଧୁ। ଦର୍ଶନ କରିକି ଆସିକି ତାପରେ ଯାହା ବି ଏଇ ସବୁ ପଡିଥିଲା ସେଠି ବେଳାଭୂମି ବୁଲିଲୁ। ତାପରେ ଅଖକି ବନ୍ଧୁ ତାପରେ କୋଣାର୍କରେ ବି ଦର୍ଶନ କଲୁ। ସେ ମଠକୁ ଯାଇଥିବୁ ସେଠି ସବୁ ଦର୍ଶନ କରକି ଆସିଲା ପରେ ଭଲରେ ଭଲରେ ଦର୍ଶନ ହେଇଗଲା କଣ କହିଲ।
ଆଉ ବନ୍ଧୁ ଆପଣ ଡୋରି ଲାଗିଲା ଆମକୁ ତ ଭଗବାନ ଙ୍କ ଡୋରୀ ଲାଗିନି ଆମର ଲାଗିଲା ଆମେ ଯିମୁ ବନ୍ଧୁ।
କାଳେ ବହୁତ ଗୁଦାଏ ଆମ୍ବ ହେଇଛି ତ।